କାହିଁ ଏବେ ଯାଇଁକି ହେଲା ମୁଁ ସେତେଳୁ ଭାବୁଛି ହଉନଥିଲା କଣ ପାଇଁ ଏଟା।
ଆଉ ଆପଣ କଣ କରୁଚନ୍ତି?
ଛାତ ଉପରେ ବୁଲୁଛି, ତୋମେ?
ଏଁ, ମୁଁ ଘରେ ଥିଲି କେଇ ନଥିଲେ ଘରେ ତ।
ଓହୋ।
ଆଉ ପଢ଼ାପଢ଼ି କେମିତି ଚାଲିଛି?
ଭଲ ପଢାପଢି କଥା କୁହନି ଚାରି ଦିନ ପରେ ଏକ୍ଜାମ୍ ଅଛି। ତ ସେଇଥିପାଇଁ ମୁଣ୍ଡରେ ଟ୍ରେସ୍ ବି ବହୁତ।
ଟ୍ରେସ୍ କଣ ଆଗରୁ ପଢିବା କଥା ନା ଆଉ ଏବେ ଏକ୍ଜାମ୍ ବେଳେ ପଢିଲେ କଣ ଆଉ ଲାଭ।
ନାଇଁ ନାଇଁ ମୁଁ ବର୍ଷ ସାରା ପଢିବା ପିଲା ଟ୍ରେସ୍ ଏକ୍ ଜାମ୍ କଥା କଣ ଏନ୍ ଏ ଏ ନାହିଁ ବାସ୍ କାଲି ଷ୍ଟ୍ରେସ୍ ରହିଲେ ମୁଁ ଭୁଲିଯିବି ନା।
ଆମେ ତ ଏକ୍ଜାମ୍ ଏଇ ଆମେ ତ ଏକ୍ଜାମ୍ ର ସପ୍ତାହେ ପୂର୍ବରୁ ପଢିକି ଯାଉ।
ଯା ହଉ ତାପରେ ବି ପାସ୍ ହେଇଯାଅ ସେତିକି ବଡ କଥା ହୁଁ,।
ହେ ଲାଭ କିଛି ନାହିଁ। ସ୍କିଲତ କିଛି ନଥିବଉ ମା ସପ୍ତାହେଟ ପଡ଼ିବ ତାପରେ ମାସେ ପରେ ଭୁଲିଯିବ
ନା ମୁଁ ବର୍ଷ ସାରା ପଢିବା ଆଉ ନାଇଁଦେବୁ
ଟପର ଲୋ
ସେଇଗୁଡିକା କିଛି କହିପାର କିନ୍ତୁ ମାନେ ଯୋଉ କଣନା ଏ ଆଟୁଚ୍ୟୁଡ ଏତେ ମଧ ଏ ଟପର ପିଲଙ୍କାତ ଭଲିକା। ମୋର ବେସି ଫ୍ରେଣ୍ଡ ଯାକଭେଞ୍ଚେର ସହିତ
ଆଚ୍ଛା।
ଆମ ଆମ ଟିଚର୍ସ ମାନେବି ସେୟା କହୁଛନ୍ତି ସମ୍ବାରପିକା ନିଜେ ଦବ ତା ପେଗୁ ସବୁ ବ୍ୟାକମେଞ୍ଚ ଆମ ହରକତ ଗୁରାକ ବ୍ୟାକମେଞ୍ଚ ବାଲା।
ଆଚ୍ଛା।
କୋଉଠି କାସହିତ ମାଡଗୋଳ କଲେଣି ମୁଁ କେତେଥର ଆମ ସାରଙ୍କର ଟାୟାର ପମ୍ପଚର କରିନି। ଯୋଉ ଟୁଡେୟାର ଗେମ ଖେଳିବି ନା ନା ଟୁଡେୟାର ଗେମ ଖେଳିବି।
ଆଚ୍ଛା।
ବାସ ମୋ ମାର୍କ ଆଉ ମୋ ବିହେଭିୟର ସକାଶେ ବଞ୍ଚିଯାଏ।
ଆଚ୍ଛା ଭଲ କଥା ଗୋଟେ ପଟୁ ହେଲା ଲାଭଅଛି।
ହୁଁ, ଆ ତମସ୍କୁଲ ଲାଇଫ କେମିତିଆ ଥିଲା।
ହଁ ମୋରତ ପୁରା ଖରାପ ଦେଲା। ପୁରା ପ୍ରଥମରୁ ପଞ୍ଚମ ଯାଏ ଗାଁରେ ଢିଢ଼ୀଲି କିଛି ନାହିଁ ଗୋଟେ ଏଟା ଥିଲା ସହିତ ଆମରଥିଲା ଆମ ବ୍ୟାଚରେ ଟୋଟାଲ ପାଞ୍ଚଜଣ। ସେଇଥିରେ ପଢା ପଢିହେଲା ପାଠତ ଯାହା ଜାଣିଥିବ ତାପରେ କଟକ ଆଇଲି ଷଷ୍ଠ କ୍ଲାସରୁ ସେଠୁ ଟିକେ ଭଲ ପଢିଲି ତାପରେ ସପ୍ତମରୁ ଗଲା।
ଭଲ ନା ତମେ ସ୍କୁଲ ଚେଞ୍ଜ କରିଚ ଯେତେବେଳେ ଗୋଟେ ନୂଆ ସ୍କୁଲକୁ ଯାଇଥିବ ତମକୁ ସେଠ ପ୍ରିନ୍ସଷ୍ଟେଟ ମିଳିଥିବନା? ସବୁ ନୂଆ ନୂଆ ସାଙ୍ଗ ଆସିକ କଥା ହଉଥିବେ।
ସେତେବେଳେତ ଫାଷ୍ଟ ଷଷ୍ଠ ଶ୍ରେଣୀତ ଭଲଗଲା। ଥାର୍ଡ ହେଇଥିଲି ସ୍କୁଲରେ ତାପରେ ସପ୍ତମରେ ଜଣା ନାଇଁ କୁଆଡେ ଗଲି। ତାପରେତ ନବମ କ୍ଲାସରେ କରୋନା ବ୍ୟାଚ ଆଉ।
ଓହୋ
ତମ କଉଁ ବ୍ୟାଚକି?
ମୋର ହଉଛି ବାଇଶି ମସିହା ବ୍ୟାଚ ଏକୋଇଶି ବାଇଶି।
ତମର କରୋନା ବ୍ୟାଚ ନୁହଁ? ମାନେ ଦଶମ ହଁ ତାପୂର୍ବ ବ୍ୟାଚନା ପର ବ୍ୟାଚ କରନାର। ଆଛା ତମେତ ଏକଜାମ ହି ଦେଇନଥିଲ।
ନାଇଁ ନାଇଁ ମୁଁ ଏକଜାମ ଦେଇଥିଲି।
ହଁ ତମେ ଦେଇଥିଲ ମୁଁ ଦେଇନଥିଲି।
ଓହୋ
ହଁ ମୋର ଦଶମ ଏକଜାମ କରୋନା ପାଇଁ ହେଲାନି ନବମମାରୀ ମିଶିଲା ଅଧା।
ଉଁ ହୁଁ,
ଆଚ୍ଛା ଆଉ ପ୍ଲସ୍ ଟୁ ଏଇନା କେଉଁଠି କଣ ପଡିଲ।
ପ୍ଲସଟୁ ପୁରୀରେ କରିଥିଲେ ସାଇନ୍ସ ରଖିଥିଲି ବାୟୋଲୋଜି।
ବାୟୋଲୋଜି ମୁଁ ବାୟୋଲୋଜି ରଖିକି ଇଞ୍ଜିନିୟରିଂ ଲାଇନ ପାଠ ପଢୁଥିଲି ଇୟାପରେ। ବାୟୋଲୋଜି ହେଲାନି
ଟେକ୍ନିକାଲି ଦେଖିବାକୁ ଗଲେ ଆମେ ସେମ୍ ସେମ୍ ମୁଁବି ବାୟୋଲୋଜି ରଖିକି ତାପରେ ଆଇଟି କରୁଥିଲି।
ଆକ୍ଚୁଆଲି ମୋର ଡକ୍ଟର ହବାର ଇଚ୍ଛା ଥିଲା, କିନ୍ତୁ ଆମ ଘର ଲୋ କ ଟିକେ କହିଲେକି ପଇସା ପତ୍ର ଏବେ ସୁବିଧା ନାହିଁନା, ସେମିତିବି ଘରେ ବ ଫାଇନାନ୍ସରେ ଇସୁ ଏସ୍ ଚାଲିଚି। ତସେଥିଇଁ ମୁଁ କଲି ହଉ ଠିକ୍ ଅଛି, ଯୋଉଠିବି ସୁବିଧା ମିଳିବ ପଢିଲେ ଗଲା। ମତେ ପଢିବାକୁ ବହୁତ୍ ଭଲଲାଗେ।
ପଢ଼ିଲେ ଭଲ।
ପଢିବାକୁ ବହୁତ୍ ବଢିଆ ଲାଗେ, ଯୋଉଠିବି ପଢେ ପଢିବାକୁ ମୁଁ ଭାରି ଆଗବର।
ତମେତ ବହୁତ ଭଲ, ମତେ ପଢିବାକୁ ଇଚ୍ଛା ହୁଏନି।
କଣ ପାଇଁ ବୋରିଙ୍ଗ ଲାଗେ।
ନାଁ ମେନ୍ ଅଚି ଇଂଲିଶ, ମୋର ଇଂଲିଶ ହୁଏନି।
ମୋର ବଢିଆ ହୁଏ।
ହଁ ଛୋଟ ବଳୁତ ଗାଁରେ ପଢିଲେ, ଉ ପଞ୍ଚମ ଜାଏ ଇଂଲି ଯେ ଓଡ଼ିଆରେ, ଏଠି ଆସିକି ଭଲ ଟ୍ୟୁସନ୍
ପୁରୀରେ ନଥିଲେ, ମୋର ପ୍ରଥମରୁ ଦଶମ ସେ ଗୋଟେ ସ୍କୁଲ୍।
ଆଏତେ ଯଦିତମେ ଇଂଲିଶ ନଲେଜ୍ ସବୁ ଭଲ କହୁଚ।
ହ ଗମେଣ୍ଟ ସ୍କୁଲରେହିଁ ପଢ଼ିଥିଲି, ପ୍ରାଇଭେଟବି ନୁହଁ।
ମୁଁତ ଇଂଲିଶରେ ଛାଡିଦେଲି, ଆଉ ପୋଢ଼ିଲିନି ଆଉ।
ୟାଡ଼ା, ଆଉ ଘରେ କେମିତି କଣ ଅଛନ୍ତି?
ଘରେ ସବୁ ବଢିଆ, କେବଳ ମତେ ଛାଡ଼ିକି। କାରଣ ମୋରନା ଟିକେ ମୁଣ୍ଡ ଖରାପ୍।
ଡକ୍ଟର ତାହେଲେ ଚେକଅପ୍ କର।
ନା ମତେ ବାସ୍ ଖାଲି ଟିକେ, ଟିକେ କଥାରେ ରାଗ ଆସିଯାଏ ଆଉ କିଛି ନାଇଁ।
ଆଚ୍ଛା- ଜା ହେଲେ ମୁଁ ଯେଉଁ ମେସେଜ୍ କରିଥିଲି ବୋଧେ ରାଗିଗଲ?
ନା ନା।
ଆଉ
ମୁଁ କହିଲି, ପୁରୀ କେବେ ଆଉଚ?
ପୁରୀତ ଯାଇଥିଲି ଟୋଟାଲେ ଉପରେ ଦିଥର ଯାଇଚି ମାତ୍ର। ଆଉ କେବେ ଯାଇନି, ଯେବେ ଡୋରି ଲାଗିବ। ନାଇଁ ଫ୍ୟାମିଲି ସହିତ, ଏକାତ ଆମ ଘରେ ଏଇଠି ବାହାରକୁ ଛାଡ଼ନ୍ତିନି। ସାଙ୍ଗମାନଙ୍କ ସହିତବି ଯାଉଚନ୍ତି ପୁରୀ ମତେ ଛଡ଼ୁନାହାନ୍ତି।
ଅହ, ମୁଁ କିନ୍ତୁ ଯେତେବେଳେ ଷଷ୍ଠ କ୍ଲାସରେ ପଢୁଥିଲି, ମୁଁ ସେବେଠୁ ଏକା ପଲେଇଚି ବାହାରେ।
କାଲି, କାଲି ମୁଁ ଆଉ ମୋ ସାନ ଭଉଣୀ ମିଶିକି ଯିବୁ ବ୍ରହ୍ମଗିରି।
ଦି ଜଣ?
ହଁ।
ଭାଇ ବଢ଼ିଆ ଆଉ? ତମରତ ହେଟି ଡେଲି ପାଖରେ ମନ୍ଦିର, ଆଜ୍ଞା।
ଅଲାରନାଥ ଦର୍ଶନ ପଟି ଦିଅ, ଜଗନ୍ନାଥଙ୍କ ଅଣସରୀରେ ଅଛନ୍ତିନା ଜର ହେଇ ତାଙ୍କୁ ତାଙ୍କ ଦର୍ଶନ ହବନି, କଟିଦିଅନ୍ ଦର୍ଶନ କରିବାକୁ ଯିବୁ।
ଆଚ୍ଛା।
ଏଗ୍ଜାମ୍ ଅଛିନା ଆଗକୁ, ଟିକେତ ଯାଇକି ମଖନ୍ ମାରିବାକୁ ପଡ଼ିବନା।
ହୁ
ସେ ସାନ ଝିଅ ବାହାର ଥିଲା ଯିବ ବୋଲି ମୁଁ କିହିଲି ହଉ ଠିକ୍ ଅଛି ମୁଁ ବି ଯିବି ଚାଲ।
ସେ କଁ ଭାରଥିଲେ କଁ ଏକା ଯାଇଥାନ୍ତେ? ଏକା ଯେ ପଳେଇ ଥାନ୍ତେ ଭାଇ, ଭଲ କଥା। ଭଲ କଥା। ଆଉ ଏଥର ରଜରେ କ କେମିତି କଁ ରଜ ପାଳନ କଲ?
ମୁଁ ତ ରଜ ପାଇଁ ଗାଁକୁ ଯାଇଥିଲି ପୁରୀରେ ରଜରେ ରଜ ମହୋତ୍ସବ ତ ହୁଏ କିନ୍ତୁ ରଜ ଭାଇବସ୍ ଆସେନା। ମାନେ ରଜରେ ଆକ୍ଚୁଆଲ୍ ମିନିଂ କଣ, ଦୋଳି ଖେଳିବା, ବୁ ଚି ଖେଳିବା, ମେହେନ୍ଦୀ ଲଗେଇବା। ସଜବାଜ ହବା ବୁଲିବା ଦିନ ମାନେ ବୁଲୁତୁବୁ। ସେଇରା ସବୁ ଗାଁରେ ହିଁ ଭଲ ଲାଗେ‌ ହଁ ଆଉ ପୁଣି ସାଙ୍ଗସାଥି ବି ଗାଁରେ ହିଁ ମିଳିବେ ନା ଏଠି ତ କେହି କହାକୁ ଚିହ୍ନି ବିି ନଥାନ୍ତି। ଆମେ ଏଇଠି ଥିବୁ ସାମ୍ନା ଆଲା ଘରେ କଣ ହଉଥୁବ ଜଣା ନାହିଁ।
ହଁ ମତେ ରଜରେ ମୁଁ ଏଇ ଆମର ଗାଁରେ ପୋଗ୍ରାମ୍ ସବୁ ହୁଏ ତିନ ଦିନ। ମଝି ରଜ ଦିନ ଫିଷ୍ଟ୍ ହୁଏ। ଆମ ଏଠି ମିଡ଼ିଆ ବାହିନା ବି ଆସନ୍ତି ନ୍ୟୁଜ୍ ଚ୍ୟାନେଲ୍।
ବଢିଆ ତ କିନ୍ତୁ ମୁଁ ଯାଇଥିଲି ମୋ ନାନାଙ୍କ ଘରୁକୁ। ମୋ ଭଉଣୀ ଘରୁ ବଡ଼ ଭଉଣୀ ଘରୁକୁ ତାର ଗୋଟେ କୁନି ପୁଅଟେ ଅଛି। ତ ସିଏ କଁ ଆମ ପୁ ପୁଅ ନୁହଁ ନା ସେ ଏକାଦଶୀ ଦିନେ ଜନ୍ମ ସୁନାବେଶ ଏ କାଦଶୀରେ।
ହଁ ବଡ଼ିଆ।
ତ ମୁଁ ଯାଇଥିଲି ତାଙ୍କ ଘରୁକୁ ତ ଫାଷ୍ଟ ଯାଇଁକି ସେଇ ତି ଭାଇଙ୍କି କହିକି ଜବରଦସ୍ତି ଦୋଳି ଲଗେଇଲେ ତାଙ୍କ ଗାଁରେ ନାଁ ଏ ମାନେ ଏ ଚାରି ପାଞ୍ଚ ବର୍ଷ ହେଇଗଲାଣି ଦୋଳି ଲାଗୁନଥୁଲା। ଚାରି ପାଞ୍ଚ ବର୍ଷ ହେଲାଣି ଲାଗୁନତା ଝିଅ ବହୁତ ଅଛନ୍ତି କିନ୍ତୁ ଯୋଉଠି ଦୋଳି ଲା କୁଥିଲା ସେଟା ଆମ ଭିଣେଇଙ୍କ ଘର ତ ତାଙ୍କ ଝିଅ ବାହାଘର ହେଇଗଲା ପରେ ଆଉ ସେଠି ଦୋଳି ଲାଗିଲାନି ଲାଗିଲାନି ବୋଲି ଆଉ କାହା ଦିଦି ଘରେ ଜାଗା ନାହିଁ ନା ସେଠି ଲଗେଇଲା ଭଳିକା ଆଙ୍କର ଏକଲା ଆମ୍ବ ତୋଟା ଛି ଯୋଉଠି ଲାଗିବ ତ ସେଇଥିପାଇଁ ମୁଁ ଜିଦି କଦି କରେ କରେ କରିକି ଜ ଯେ ଆଗ ଦିନ ଦୋଳି ଲଗେଇଲେ ସେଇଠି ଲଗେଇଲେ ବୋଦି ମୁଁ ତ ଲଗେଇଚି ଦେଖିଲା ହଠୁ ମତେ ଖେଳିବାକୁ ଆଉ ମିଳିଲାନେଇ। ସବୁ ଝିଅ ଆସି କୋଡ଼ିଏ ପନ୍ଦର ଝିଅ ସେ ଗାଁରେ ସବୁ ପଳିଆସିଲେ ଏକାଠି
କାଇଁ ଗାଁରେ ଅଲଗା ଜାଗାରେ ଦୋଳି ନାଇଁ କି?
ନାଁ ଟୋଟାଲ ସେ ଗାଁଟା ହବ ବୋଧେ କେତେ ବଡ଼ ଗାଁ କଇବେ ମନ୍ଦିର ପରିକ୍ରମା ପ୍ରୋଜେକ୍ଟଠୁ ଆରମ୍ଭ କରି ଏପଟୁକୁ ଯଦି ଶହେ ମିଟର ରେଡିଏସନ୍ ରଖିବା ସେତିକି ବଡ଼ ଗାଁ ହବ କିନ୍ତୁ ସେଇଠି ପାଖେରେ କୋଉଠି ଆମ୍ବ ତୋଟା ନାହିଁ।
ଆଚ୍ଛା।
ତୋଟା କିଛି ନାହିଁ ଯୋଉଠି ଦୋଳି ଲଗେଇ ହବ।
ଉଁ ଆମ ଗାଁରେ ତ ଗୋଟା ଘର ଛା ଗୋଟା ଇଏ ଛାଡି଼କି ଆମ୍ବ ଗଛ।
ତ ସେଇଥିପାଇଁ ଆଙ୍କ ଗ ଏ ଘରେ ଥିଲା ନାଁ ତ ପନ୍ଦର କୋଡି଼ଏ ଝିଅ ସବୁ ଆସିକି ସେଇଠି। ତ ମତେ ଆଉ ଖେଳିବାକୁ ମୌକା ମିଳିଲାନି ତାପରେ ମୁଁ ସେଇଠି ଯାଇଁକି ଜିଦି କଲି ନା ମୁଁ ଲଗେଇଥିଲି ଆଗେ ମୁଁ ଖେଳିବି ତାପରେ ସମ୍
ଆଉ ତମ ସେଠ ପିଠା ପଣା ହୁଏ?
ବୋହୁତ ମାନେ ଏତେ ଟେଷ୍ଟି ଟେଷ୍ଟି ପିଠା ପୁରୀରେ କେବେ ପୋଡପିଠା ଖାଇବାକୁ ମିଳେ ନା ମିଳେ ବି ଯଦି ସେ ଧଳା ଧଳା ଠିକ୍ ସେ ପୋଡି ନଥିବେ ତାକୁ।
ତମୁକୁ ପୋଡ ପିଠା ଭଲ ଲାଗେ?
ମତେ ବଢିଆ ଲାଗେ।
ମୁଁ ଖାଏନି ମତେ ଭଲ ଲାଗେନି ମତେ ନର୍ମାଲରେ ଯୋଉ ଚକୁଳି ପିଠା ଆଉ ଯୋଉ ଇଏ ହୁଏ।
ମତେ ସବୁ ପିଠା ବହିଆ ବଢିଆ ଲାଗେ ସବୁ ପି ତ ଭଲ ବି ଲାଗେ ସବୁ ପିଠା ବନେଇ ବି ଆଇଚି କିନ୍ତୁ ପୋଡ ପିଠା ଏଠି ବନେଇ ପାରିବନି ନା ଚୁଲି ନାହିଁ।
ଓହୋ। ହଁ ପୋଡ ପିଠା ବନେଇବା ଟିକେ ତାର ଇଏ ପ୍ରସେସ୍ ଟିକେ ଇଏ।
ହୁଁ। ତ ସେଇଥିପାଇଁ ଏଇ ଗାଁକୁ ପଳେଇଥିଲି ସେଠି ସେ ବ ବୋଉ କରିଥିଲେ କେତେ ପ୍ରକାର ପିଠା ତାକୁ ସବୁ ଖାଇଲି ପୁରା ଗାଁ ସାରା ବୁଲଥିଲି ଦିନ ମାନ ଖାଲି ବୁଲ୍
ଆ ବନେଇବି ଜାଣିଛ ଭଲ କଥା କାମ ଆଗିମ୍ କାମରେ ଲାଗିବ ଆଗୁକୁ।
ମୁଁ ଆଜି ନୂଆ ଶିକୁନି ଅଷ୍ଟମ କ୍ଲାସ୍ ହେଲେ ମୁଁ ସେବେଠୁ ସବୁ ପିଠା ପଣା ସବୁ ରୋଷେଇ ଇଭେନ୍ ବିରିୟାନୀ ବି ଶିକିଛି।
ଆଃ ବଢିଆ ତମୁକୁ ଆଗୁକୁ କିଛି ଅସୁବିଧା ହବନି ହଷ୍ଟେଲରେ ରହିଲେ କି କିଛି। ନିଜେ ବନେଇକି ଖାଇପାରିବ।
ମୁଁ ଆମ ଘରେ ବି ମତେ ହିଁ ବନେଇବାକୁ କୁହନ୍ତି ସବେଳେ।
ହେଁ ମୁଁ ତ କିଛି ଶିଖିନି ଏ ସବୁ ରୋଷେଇ। ନର୍ମାଲି ଖାଲି ଭାତ ଶିକିଚି ବନେଇବା ଆଉ ଅଣ୍ଡା ଆମଲେଟ୍। ମ୍ୟାଗି ବେଳେବେଳେ ବନାଏ ନ
ସହିତ ଶିକିଆ କଥା କି କେବେ ଦରକାର ପଡିଲା ଯଦି ମୁଁ ନିଜେ ବନେଇକି ଖାଇ ପାରୁଥିବି କାହା ଉପରେ ଡିଫେଣ୍ଡ ହବା ଦରକାର
ଭଜା ବନେଇନି ମାମା ଇନ୍ତି କରିଦିଅନ୍ତି ମୁଁ ଇଏ କରିଦିଏ ନହେଲେ ନା ରୁଟି ଖାଲି ବନା ଜାଣିଚି ଭାତ ଜାଣିଚି।
ବନେଇବ ଘରେ ମୁଁ ଶିକେଇଦେବି।
କେମିତି କଁ ପ୍ରୋସେସ୍ କହୁନୁ କିନ୍ତି କଁ ବନାନ୍ତି।
ହୁଁ ଯେମତିକି ଭଜା ନର୍ମାଲ ତ ପ୍ରୋସେସଟା ଜାଣିଥିବ କି ତେଲ ଦବ ଫୁଟଣ ଦବ ତାପରେ ପରିବା ପକେଇବ।
ହୁଁ ବାସ୍ ଖାଲି ସେଇଆକୁ ଘାଣ୍ଟିବାର ଅଛି।
ଘାଣ୍ଟିବନି ଏଇଟା ଭୁଲ୍ ଜିନିଷ। କଁ କରିବ ନା ଯେତେବେଳେ ପରିବା ପକେଇଦେଲ ଫାଷ୍ଟେ ଓଲଟ ପାଲଟ କରିଦବ ଯେମ୍ ତି ଲୁଣ ହଳଦୀ ଭଲ ସେ ଲାଗିଗଲା ସବୁଠି। ତାପରେ ତାକୁ ଘୋଡେଇ ଦବ ପୁରା ସିଜିଲା ପନ୍ତ ଘୋଡେଇବନି।
ହୁଁ ଚେକ୍ କରିବାକୁ ପଡିବ ମଝିରେ ମଝିରେ।
ଧା ସିଝ ଥିବ ଅଧା ସିଝି ଥିବ ପୁରା ଢାଙ୍କୁଣି କାଢିଦବ କାଢିଦେଇକି ସେଇଢି ତାକୁ ନା ଖେଳେଇ ଖେଳେଇ ଭାଜିବ ଯେମିତି ସବୁ ପଟ ଜାରି ହବ ଠିକ୍ ସେ।
ଆଚ୍ଛା ମୋର ତ ମାନେ ଭର୍ତ୍ତା ଟାଇପର ହେଇଯାଏ ମୁଁ ଅଧିକା ଖେଳେଇଦିଏ।
ଚେ ହୁଁ ଅଧିକା ଖେଳାଅ ବୋଲି ଭର୍ତ୍ତା ହେଇଯାଏ ଜମା ଅଧିକା ଖେଳେଇଆ ଦରକାର ନାଇଁ ତାକୁ ପୁରା ସାଇଟ୍ ସାଇଟ୍ କରିଦବ ଯିନ୍ତି ସବୁ ପାଖ ତି କଢେଇରେ ତଳେ ଲାଗୁଥୁବ। ଲାଗୁଥୁବ ତାପରେ ସେମତି ଯେତେବେଳେ ଟିକେ ତମୁକୁ ପାଣିର ସାଉଣ୍ଡ୍ ଶୁଭିବା ବନ୍ଦ୍ ହେଇ ଆସିବ ସଁ ସଁ ସାଉଣ୍ଡଟା ଆସେନା ପାଣିର। ସେଇଟା ଯେତେବେଳେ ବନ୍ଦ ହେଇ ଆସିବ ତାପରେ କଁ କରିବ ତାକୁ ଲୋଉଟେଇବା ଷ୍ଟାର୍ଟ କରିବ। ଫୁଣି ଲୋଉଟେଇକି ଆର ପଟ କରିଦବ। ଆରମ୍ବଟା କରିଦେବୁ ସେମିତି ହେଲେ କ୍ରିସ୍ପି ବି ହବ ଆଉ ଭଜା ଅଲଗା ଅଲଗା ରହିବ କାଦୁଅ ହବନି।
ତାହେଲେ ତମେ ଗଟେ ହୋଟେଲ ଖୋଲ ପୁରୀ ଯିବେ ଗଲେ ଖାଇବ ଆଉ
ପାର୍ଟନରସିପ କିଏ କରିବ ଏକଲାରେ ଏତିକି ମୋ ପାଖରେ କଣ ନାଇଁ ଖୋଲା ଭଳିଆ?
ମିଶିକି କରିବା ଗୋଟେ।
ହଉ ଠିକ ଅଛି ଆ ସେ ମୁଁ ତ କହୁଛି ବିଜନେସ କରିବାକୁ ମୋ ମମିଟା ତୁ ବେକାରରେ ଜବ ପଛରେ ଲାଗିଛନ୍ତି। ମୋ ମନରେ ଏତେ ସାରା ବିଜନେସ ଆଇଡ୍ଡିଆ ଅଛି ଗୋଟେ ବି ଯଦି ଏକ୍ସିକ୍ୟୁଟ କରିବି ନା ତିରିଶ ଚାଳିଶ ବର୍ଷ ଭିତରେ ଅମ୍ବାନୀ ଲେବ ର ପଇସା ହେଇ ଥୁଆହେଇଥିବ।
ଭଲ କଥା ମୁଁ ତ ଏବେ ବଇଛି କଣ କରି ପରରେ ଭାବୁଛି କିଛି ନାହିଁ ଆ ଟଟିମ୍ ପଢ଼ିଲି ଆପରେ କିଛି ନାହି ମାମା ହେଲେ ଏଇଟା କହିଲେ ମୁଁ ହେିଲି କମ୍ପ୍ୟଟର କୋର୍ସ ଗୋଟା କରିଛି।
ହୁଁ।
ଆଚ୍ଛା ହଉ ତାହେଲେ ରଖୁଛି। ଆଉ କେବେ କଥା ହେବା ଆଉ?
ହୁଁ।